ହାଲୋ।
ହୁଁ ଆଉ ତୋ ବୋଉ ଖାଇବା ଖାଇଆକୁ ଏଇଖିଣା କଁ ହଁ ଶୁଭିଲା ତ ବୋଉ ଖାଇବାକୁ ଏଇଖିଣା କଁ କରିଛି।
ଏଇ ଖୁଣା ବୋଉ ପିଠା କରଛି ଯୋଉ କଁ କହିଲ ପଣସ। ଆଉ ଯୋଉ ଚାଉଳ ତାକୁ ଗ୍ରାଇଣ୍ଡିଙ୍ଗ କରିକି। ମାନେ ଖାଲି ପଣସ ଆଉ ଚାଉଳରେ ତାକୁ ଚକୁଳି ଟାଇପ ର କରି ଚି ସେଟା ଏବେ କଣ ଏବେ କଣ ଖାଉଛନ୍ତି ଏଇ ଦଉ ଥିଲା ଗୁଗୁ ଘରିଆ ଙ୍କୁ ନିଅ ଖାଇବ ଆଉ କହୁଥିଲା ଏହାକୁ କଢି ଢେଇ ରେ ବସେଇଦେବି କଢେଇ ପିଠା କରି। କରିଦେବି ଖାଇବେ କାଲି ରଜରେ ଆଉ ସିଝା ନୁହଁ ସେ।
ତୋ ବୋଉ ଏଇ। ତୋଉ ଏଇ ୟୁଟ୍ୟୁବ ରୁ ଦେଖିକିରି ସେ ପଣଶ ରେ ବି ଇଏ କରିଦଉଛି ନା କଣ।
ନା ନା ସେ ତାର ସେମତି ତା ମନେ ମନେ ସିଏ କିଛି ଦେଖା ଦେଖି। କରିନି ହଁ ନା ପଣସ କଁ। ପଣସ ନନା ଆଣି ଥିଲା ସେଦିନ। ଫାଷ୍ଟ ଗୋଟେ ଆଣିଥିଲା ସେଇଟା ପଚିକି ପଡିଥିଲା କି କଣ ପଚି ଯାଇଥିଲା ଅଧା ଆଣିଥିଲା। ଆଉ ଥରେ ସେମିତି ଆଣିଥିଲା ସେଟା ବି ସେମିତି ଟିକେ ନାକୁରୁ ପଚିଯାଇ। ଥିଲା ପଡି ଯାଇଥିଲା ବୋଧେ ଏ ମାନେ ପାଚିକି ଟିକେ ଅଧିକ ପାଚି ଯାଇଥିଲା। ନେଇ ଆସିଥିଲା ତାକୁ ଖାଇ ଦେଇେଇଥିଲୁ ଖୁସି ଘରିକି ଆମେ ସବୁ ଖାଇ ଦେଇଥିଲୁ। ଆଉ ଗଛରେ ଥିଲା ଉଁ ଉଁ ତାର ସେଦିନ ଯାଇକି। ଏ କାଟି ଦେଇଛି ପାଞ୍ଚଟା ପଣସ ଆଉ ଗୋଟେ ତା ଦେହରୁ। ପାଚିଛି ପୁଅ ମତେ ଫୋନ କଲା ମୁଁ। ପୁଅକୁ ପଠେଇଲି ମତେ କହିଲା ଯୋଉ ବଡ ସାଇକେଲ ଟା ଆଉ ସୂତା ଦେଇକି ପଠେଇଲୁ ପୁଅକୁ ବାହାରିକି। ବଗିଚା କୁ।
ହୁଁ।
ମୁଁ ସେଠୁ ପଟ ପୁଅ କହିଲି ସେ ଖରାବେଳେ ଗଲା ଦେଖିଲା ବେଳକୁ ପାଞ୍ଚଟା। ପଣସ ଆଣିଥିଲା ସେ ଛୋଟ ଟା ପାଚି ଯାଇଥିଲା। ତାକୁ କଁ କରୁଥିଲି ନା ସେଇ ଯୋଉ କୋଠା ଘର ର ସେପଟ ସାଇଡ ଟି ଯୋଉ ଦୁଆର ମୁହଁ ଟା। ସେଇପଟ ସାଇଟ ରେ ଥୋଇ ଦେଇଥିଲୁ। ସିଏ ତାର ସ ଅ ଗୋଟେ ପାଚି ଯାଇ ଥିଲା ନନା ବୋଉ କୁ କହୁ ଥିଲା କି ତୁ ଖୋଲିଦେ ଏଇଟା ସେଇଦିନ ଆଉ ଗୋଟେ। ଆପଣ ସଧା ଥିଲା ସେଇଟାକୁୁ ଖାଇଛନ୍ତି ବୋଉ କହିଲା ଆଜି କାହିଁ ଖୋଲିମୁ କାଲିି କି ଖୋଲିମୁ।
ହୁଁ।
ତାକୁ ଆଉ ଖୋଲି ଲ ନାହାନ୍ତି। ସିଏ ସେଇଠି ଥୁଆ ହେଇଥିଲା ତାର ବାସ୍ନା ହେଇଛି ନା। ଆ ପାଚି ଯାଇଛି ବାସ୍ନା ହେଇଛି ଷେଣ୍ଡ ଆସିଛି ଆଲୋ ରା ତି ଟା ରେ ସେ ପୁରା ଗୋଟା ଟା ଆଙ୍କ ପଣସ ଖାଇ ଦେଇଛି ସେ କନ୍ଧିରେ ପଶିକି।
ହୁଁ।
ହେଲା ହଁ ସକାଳୁ ଉଠିଲା ବେଳକୁ ନନା କହୁଛି ତ ତେ କହୁଛି। ଯୋଉଟା ପାଚି ଯାଇଛି ତାକୁ କାଢିଦେ ଖାଇଦେବା ଖାଇଦେବେ ସମସ୍ତେ ଆମର ତ କେହି ସେ ନାନା ଦିଟା ଖାଇଲାଳ କୁ ଖାଉଚି। ପୁଅ ଯଦି ତାର ଇଛା ହଉଛି ଖାଉଛି ମୋର ସେମିତି ଇଚ୍ଛା ହେଲେ ଖାଉଚି। ବହୁ ତା ଇଛା ହେଲେ ଖାଉଛି ଖୁସି ପୁସି ଦେଇ ମାଗି ଥିଲେ ତାଙ୍କୁ ଦେଲେ। ଆଉ ଆଣ୍ଟି ଚୁଗୁଲି ଏଇମାନେ ସବୁ ଖାଇ ଦଉଛନ୍ତି। ଆଉ ସେଉଡା କଣ ହବ ବାପା ତ ଖାଉନାହାନ୍ତି। ସେ ତାର ସନ୍ଧ୍ୟା ତାର ସକାଳୁ ଉଠିଲା ବେଳକୁ ସକାଳୁ ଉଠିଲା ବେଳକୁ ସବୁ ସଫା କରିଦେଇଚି। ଗୋଟାଟା ଆଙ୍କ ପୁରା, ଆଉ ଚାରିଟା କଞ୍ଚା ଅଛି ବୋଲି ତାକୁ ଖାଇନୁ।
ହୁଁ।
ହେଲା। ତାକୁ କଁ ଗଲା ନା ତା ପରଦିନ ବୋଉ କହିଲା ଆଉ ଆଲୋ ଆକୁ ଖାଇଦବ କିଲୋ। ମୁଁ କହିଲି ହଁ ଖାଇଦବନି କଣ ହେଇଛି କି ଯଦି ଖାଇଦେଲା ଆଉ କଣ ରହିବ ତା କୁ ଆଣିକି ଘରେ ଥୋଇଦେଲି। ସିଏ ତାର କଁ ହେଇଥିଲା ଗେଡିଦେଇ ଆସିଥିଲା ସୋମବାର ଦିନ ସିଏ ଯୋଉ ଏଠୁ ତା କଲେଜରୁ ଏଠିକି ପଳେଇ ଆସିଥିଲା। ତା ଶାଶୁ ଘରେ କହିକି ଆସିଥିଲା କହିଲା ମୁଁ ଘରକୁ ଡାକିଛନ୍ତି ଯେ ତାଙ୍କର ଯୋଉ ହେଙ୍ଗୁଳା ପୂଜା ବେଳକୁ ଆସିନଥିଲେ ନା ତା ଶାଶୁ ଶଶୁର ସମସ୍ତେ ଆସିଥିଲେ ବୁଲିଆକୁ ନଣନ୍ଦ ସିଏ। ତା ସାମୀ ହଁ। ତାଙ୍କର କିଛି ମାନେ ବେବହାର ଦେଇନାହାନ୍ତି ତ ତାଙ୍କର ସେଇଆକୁ ଦେବେ ବୋଲି ଆଙ୍କର ଆଉ କିଣିକି ତା ବାପା କିଣିପାରୁନି ମାନେ ତାଙ୍କର ଯେମିତିଆ ପସନ୍ଦ। ସେୟାକୁ ଗେଡିଦେଇକି ଡାକିଥିଲେ ତୁ ଆସେ କିଣିକି ନେଇଯିବୁ, ସେ ସେୟା କୁ ତାଙ୍କୁ ଫୋନ କରିକି ତାଙ୍କ ଘରେ କହିଲା କି ହଁ ମୁଁ ଯିବି ଏ ଡାକୁଛନ୍ତି ବାପା ହେରିକା ତାଙ୍କର କହିଲେ ହଉ ଯା ଗୋଟେ ଦିନ ରହିକି ପଳେଇ ଆସ ସିବୁ ରଜରେ ପୁଣି ବୁଲିବାକୁ ଯିବା ସମସ୍ତେ। ସେ ରଜରେ ଆସିଥାନ୍ତା। ତ ସେଠୁ ଡାଇରେକ୍ଟ କଲେଜରୁ ଘରକୁ ପଳେଇ ଆସିଲା। ଆସିକି ଏଠି ରହିଲା ତଥା ତଥାବି ବୁଧବାର ସୋମବାର ଆସିଲା ମ ମଙ୍ଗଳବାର ଦିନ ଗଲା କିଣାକିଣି
ହୁଁ।
ବୁଧବାର ଦିନ ପଳେଇଥାନ୍ତା।
ହୁଁ।
ଆଉ ତାଙ୍କ ତା ଶାଶୁ ଫୋନ କରିକି ମନା କଲା କି ଆଉ ତୁ ଆସେନା ଶୁକ୍ରବାର ଆସିବୁ। ସେ ସେଥିପାଇଁ ରହିଯାଇଥିଲା ହେଇ କାଲି ଗଲା ସବୁ ଏକାଥର ରଜ ଭାର ସହ ତା କୁ ପଠଦେଲେ।
ହଁ ହଁ।
ଉଁ ସେ ଭାଇ ବି ଆସି ନଥିଲେ କୋଲକତାରୁ କାଲି ଆସିଲେ। ରାତିରେ। ସେଇଆକୁ ଏଠୁ ଯିବେ ବୋଲି ତାଙ୍କର ତା ସେ ଭାଇ କହିଲେ କି ତା ଶାଶ ର ସେ ଭାଇ କହିଲେ କି ସେ ଆଉ କୋଉଥିରେ ଆସିବନି। କାରରେ ଆସିବ।
ହଁ।
ବାଇକ ଫାଇକରେ ଆସିବନି ଇଏ କହୁଥିଲା କି ରଜ ଭାର ନେଇନଥାନ୍ତା ବୁଧବାର ଦିନ ପଳେଇଥାନ୍ତା ତା ଶାଶୁ ଯେମିତି କହିଲା ଶୁକ୍ରବାର ଆସିବ ତାପରେ ତା ଶାଶୁୁର ବି କହିଲେ ଆଉ ଏକାଥରେ ଜିନିଷ ପତ୍ର ସହ ପଳେଇ ଆସିବେ ତତେ ଥରେ ଆଣି ଆଣିବେ ଛାଡିବାକୁ ପୁଣି ଯୋଉ ଭାର ଆଉ ଥରେ ଦେବେ ଆଉ ଏକାଥରେ ଗୋଟେ ଗାଡି କରିଦେଲେ ଗାଡି କରିଦେଲେ ଏକାଥରେ ପଠେଇଦେଲେ ଭାର ଯୋଉ ମିଠା ମିଠି ଯା ଦବା କଥା ରଜରେ ଆଉ ସେ କାଲି ପଳେଇଲା
ଝିଅ ତ ଥଣ୍ଡା ହେଇଯାଇଛି କି
ନା ନା ମତେ ଥଣ୍ଡା ହେଇନି ସେଆକୁୁ ଆଉ ଯୋଉ ପଣସ ଥିଲା ସିଏ ତାର କଣ କରିଛି କହୁନ ଡେଲି ତାର ଆସିକି ଚିପିଲା ଆଲୋ ମୁଁ ପଣସ ଟିକେ ଖାଇମି ବୋଲି ପଣସ ଦବୁନି କିଲୋ। ପାଚିନି ତାକୁ ଇଏ କରେ ବୋଉ କହିଲା ତୁ ଯୋଉଦିନ ଯିବୁ ଶୁକ୍ରବାରେ ସେଇଦିନକୁ ଗୋଟେ ପାଚି ଯାଇଥିବ। ଯୋଗକୁ କାଲିକି ଗୋଟେ ପାଚି ଯାଇଥିଲା ତାକୁ ଖୋଲିଦେଲା ଆଣ୍ଟି ସକାଳୁ ଆସିକି କହୁଛି। ଆଉ ପଣସଟା ପାଚି ଯାଇଛି ଆଉ ଖୋଲୁନା ଖାଇବା ସେୟା ବୋଉ କହିଲା ତୁ ତର ଖୋଲିକି ଖାଉନୁ ସେଠୁ ଖୋଲିଲା ସେ ତାର ଯେତିକି ଖାଇବା କଥା ଖାଇଲା ଆଉ ର ରଖିଥିଲା। ଆମେ ସେ ବ୍ରସ୍ କରିକି ସକାଳୁ ଯା ଯେତିକି ଖାଇଲୁ। କାଇ ବି ରଖ। ଦେଇ ଘରେ ନେଇକି ବୋ ଦେଇଦେ ତାକୁ ଫୋନ କଲି ବୋଉ କହିଲା ଫୋନ କର ସେ ଆସିଲେ ଖାଇବ ସିଏ ଦେଖିଲା ବେଳକୁ କୁଆଡେ ଗୋଟେ ଯାଇଥିଲା। ବୋଉ ନେଇକି ତାଙ୍କ ଘରେ ଦେଇ ଦେଇକି ଆସିଲା ସେଥି ଆଉ ସେମିତି ଦିଟା ଥିଲା ଆଉ ଗୋଟେ ସିଲୁଆ ଭାଇ ଘରେ ଦେଇଦେଲା ନନା। ଆଉ ଏତେ ପଣସ କଣ କରିବ ପା ସେ ପୁଣି ସବୁ ଏକା ବେଳରେ ପାଚିଗଲା।
ହହୋ ଏ ଯୋଉ ଗରମ ହଉନି ସେଇଥି ନାକି।
ହଁ ବା ଶିଲୁଆ ଭାଇ ଘରେ ଦେଇଦେଲା। ଏଇ ଆଉ ଦିଟା ପାଚି ଥିଲା ଆଜି ଗୋଟେ ଖୋଲିଦେଇଛି ଆଉ ଗୋଟେ ସେମିତି ପୁରା ପାଚିଗଲା। ପୁରା ପାଚିଗଲାଣି ପୁରା ନତ ନତ ହେଲାଣି। ଆଜି ଖୋଲିକି ତାକୁ ପିଠା କରଛି ଆଉ ଏଇ ଚୁଗୁଲି ଖାଇଛି ଦିଟା ତା ବୋଉ କହିଥିଲା ହେଲେ ତମର ପଣସ ଇଏ କରୁଛ ଆ ଆମ ଚୁଗୁଲିକି ଦଉନା ଟିକେ। ସେଦିନ ଥରେ କରିଦେଇଥିଲା ଚକୁଳି ସେଇ ଯଉ ଇଏରେ।
ତ ବୋଉ ବୋଉ କହୁ ସେ ପଣସ ମଣସ ବେଶୀ ଖିଆ କି କରିବ ନାହିଁ। ହେଲା ସହଜରେ ତାର ନାଳ ଝାଡା ହଉଛି ଇ କରୁଛି ଜବତ ହବ ଏଇ ଗରମରେ।
ନା ମ ବେଶୀ କଣ ସେ ପଣସ ଯିଏ ଖାଉଛି ସେ ଚାରି ଫାଞ୍ଚ ପଟୁ ଖାଉଛି ଶଇଲା ମିଠା ହେଇଗଲା ବେଳୁ ପେ
ହୁଁ ତମ ପଣସଟା କଣ କହିଲୁ ମାଉଁସିଆନ ହଉ କିନ୍ତୁ ପ୍ରବଳ ମିଠା।
ମିଠା।
ହୁଁ ଏଇଟା ମୁଁ ଜାଣିଛି।
ପିଠା ତାକୁ କରିଥିଲ ସେ ଗରମ ଗରମ ସେଦିନ ଆମେ ଛୁଆ ଟିଉସନ ଯୋଉ କରୁଥିଲି ସେମାନଙ୍କୁ ଖଣ୍ଡେ ଖଣ୍ଡେ ସବୁ ଦେଇଦେଲା। ଆଉ ବାପାଙ୍କୁ ସେମତି ଖଣ୍ଡେ ଦେଇଦେଲା ସେ ଖାଇଦେଲା। ନନା ଖାଇନି ମୁଁ ଖାଇଦେଲି ଗୋଟେ ପୁଅ ଖାଇଲା ଏମିତି କରିକି ସେ ଫୁଣି ଅଳ୍ପ କରିଥିଲା ବେଶୀ କଲେ କେହି ଖାଇବେନି। ଯେତିକି ମାନେ ଚାରି ପାଞ୍ଚଟା ହେଲା ଭଳିଆ ପିଠା କରିଥିଲା ଖଣ୍ଡେ ଖଣ୍ଡେ ଖାଇଦେଲେ ସମ ବେଶୀ ଗୁଡା କଲେ ନଷ୍ଟ ହବ ନା।
ଆଉ ଆଜି ଇଏ ତାର କଣ ଶୋଇ ଚି ଡ୍ରେସ୍ ଆଣିବାକୁ ଯାଇନି ବୋଲି ନା କଣ ପୁଅ ଶୋଇଚି।
ହୁଁ।
ଶୋଇଚି ହେ ଫୋନ୍ ଦେଖୁଥିଲା। ରୁଷିଚି କି ନାଇଁ କେଇଆଣି ମୁଁ ଜାଣିନି କାଇଁ କିଛି କୋହୁନି ତ ତାଙ୍କର ମେନ କାଲି ଫିଷ୍ଟ ଥିଲା। ତ ସେଇଥିପାଇଁ ଟିକେ ବେଶି ହୁକୁରୁ ହୁକୁରୁ ହୋଉଥିଲା ଯୋଉ ଡ୍ରେସ କରିବା ପାଇଁ। ତାଙ୍କର ଉଁ କାଲି ଫିଷ୍ଟ ବି ନାହିଁ। ସେ ସେଥିପାଇଁ ଟିକେ ଶାନ୍ତ ହେଇଯାଇଚି କିନ୍ତୁ ଶୋଇଚି।
ଗରଳ କେମିତି ଆର?
ଗରମ ଭାରି ଯୋରେ ହୋଉଚି।
ହଁ ପା। ତୁ କହନା ମୁଁ ଆଜି ଅନାନି ସାଢେ ତିନିଟା ବେଳେ କବାଟ ଝରକା ବନ୍ଦ ବାନ୍ଦ କରିଦେଇଥିଲି ଶୋଇ ପଡିକି ଉଁ ଭିତରୁ କବାଟା ବନ୍ଦ କରିଦେବି। ମୁଁ କହିଲି ପୁଅ ନିଦ ମତେ ଯଦି ହେଇଥିବ ସେ କୁଆଡେ ପଳେଇ ପାଳେଇ ଯିବ ଛୋଟ ଛୁଆ ମୁଁ କଣ କଲି ନା ଭିତରୁ କବାଟ ବନ୍ଦ କରିଦେଇ ଶୋଇଲି। ଝିଅଲୋ ସାଢେ ତିନିଟା ବେଳେ ଶୋଇଚି ଯେ ସାଢେ ଚାରିଟା ସିଏ ଯେତେବେଳେ ଉପର କିଳିଙ୍ଗ ଖୋଲି ଦେଇଚି। ସିଏ ସେଟା ଟାଇଟି ସେ ଖୋଲି ପାରିବ ନାଇଁ ନା ତଳୁଆ ଦେଇଦେଲେ ସେ ଖୋଲିଦବ ଇଏ କରିଦେବ। ମୁଁ ସେଇନାଗି ତଳୁଆ ଦିଏ ନା ଉପରୁଆ ଦେଇଦିଏ। ଉଁ ତାକୁ ଖୋଲିଚି। ଆଲୋ ଧାଡୁ ଧାଡୁ ହୋଉଚି। ମୁଁ ଏକା ଥରେ ଧାଡାନ କି ଚମକିଲି। ମୁଁ କ କିଏ ଏମିତି ହେଲା। ଦେଖିଲା ବେଳକୁ ପୁଅ। ମୁଁ କହିଲି କଣ କିରେ ସେତବେଳେକୁ କିନ୍ତୁ ମାନେ ମତେ ପ୍ରବଳ ନିଦ। ନା ମୁଁ ଏକ ଯିବି ପା କବାଟା ଟିକେ ଖୋଲୁନୁ। ମୁଁ ଖୋଲି ପାରୁନି ମୁଁ ଫୁଣି ଖୋଲିଲି ଖୋଲା ବେଳକୁ ମାନେ ମୁଁ ଝିଅ ମୁଁ ଗୋଟି ପଣି ଝାଳରେ ଭିଜି ଯାଇଚି। ଇଆଡେ ଦିହ ମୋର ଉଚ୍ଚାଟିଆ ହେଇକି ପୁରା ଗରମ ହେଇକି ମୋ ଦିହ କଣ ହେଇଗଲା। ଉଁ ମୁଁ କଣ କଲିି ନା ତାପରେ କବାଟ କବାଟ ସବୁ ଖୋଲି ଖାଲି ଦେଇକି ଆସିକି ପଦାକୁ ଆସିକି ଧୋଇ ଧାଇ ହେଇ ପଇଲି। ଧୋଇ ଧାଇ ହେଇକି ତାପରେ ଇଏ କରି ସେ ଥର ହେଲି ମୁଁ କହିଲି ଆଉ ସେ ଘର ଦୁଆାର ପୋଛା ପୋଛି କରିବୁନି ମୋ ଦେହ କଣ ହୋଉଚି। ଇଏ କରୁଚି ତାପରେ ଫୁଣି ଯେମିତି ଦିହ ଟିକେ ଭଲ ଲା ଗିଲା ଏଇ ଛଅଟା ବାଜିବାକୁ ଥିଲା ପାଞ୍ଚ ମିନିଟ ଖଣ୍ଡର କଣ କଲି ନା ଫୁଣି ପାଣି ଆଣିକିରି ଫୁଣି ଘର ଦ୍ଵାର ପୋଛା ପୋଛି କଲି।
ହଁ।
କଣ କୋହୁଚନ୍ତି ମେଘ ଆଇଲାଣି ଜୋର। ଏଣୁ ମୋର ଯୋ
ଇଏ ବିଜୁଳି ମାଇଲାଣି।
ହୁଁ ମୋର ଦେଖିଆ ରେ ମୋବାଇଲିରେ ସେଇ ତେଇଶି ପରସେଣ୍ଟ ଚାର୍ଜ।
ମୋର ବା ସେମିତି ଚାର୍ଜ ଏତେ ବି ନାହିଁ ମୁ ଆଜି ଯୁ ଯାଇଥିଲୁ ଟିକେ ଯିବି ବୋଲି ଆଇବ୍ରୋ ସେପ କରିବାକୁ। ତିନି ଦିନ ହେଲା କେମିତି ଯିବି କେମିତି ଯିବି ହଉଛି ଦେଖିଲା ବେଳକୁ ଯାଇପା ପାରୁନି ଆଜି ଆଣ୍ଟି ଡାକୁଥିଲା ଯିବା ପାଇଁ। ସିଏ ଦେଲା ତା ଗୋଡ ଭଲ ନହିଁ ନା। ସିଏ ତିନି ଜଣଙ୍କୁ ବସେଇକି ନେଇ ପାରିବନି ମୁଁ ସେଇଠୁ ପାଇଁ ଗଲିନି ତା ସହ ଆଉ ନନା କୁ ତ ଟାଇମ ହଉନି ସେ ପଳଉଛି ସ କାଳୁ ବିଲକୁ ଆସୁଛି ଏଇ ଏଗାରଟା। ଖଣ୍ଡ ବେଳକୁ ତାର ଖାଇଦେଇକି ଟିକେ ରେଷ୍ଟ କରୁଛି ପୁଣି ଖରା ବେଳେ ଏ ଖାଇଦଉଛି ତ ଦଶ ମିନିଟ ଖଣ୍ଡର ରେଷ୍ଟ କରିକି ପୁଣି ପଳଉଛି ଆସଛି ତିନିଟା ଚାରିଟା। ପୁଣି ଆସିକି ଗାଧେଇ ଫାଧେଇକି ପୁଣି ପଳଉଛି। ଆଉ ତାକୁ ଟାଇମ ହଉନି ଆଉ ତାକୁ କଣ କହମି ଆଜି ହେଇଯାଇଥିଲୁ। ହଁ